ହାଲୋ।
ହାଲୋ।
ଆପଣ ଏବେ ଫ୍ରି ଅଛନ୍ତି?
ଆଜ୍ଞା।
ହଁ ହଁ ଆପଣ ଏବେ କଣ କରୁଥିଲେ?
ଏ ଯୋଉ ଟିଉସନ କରିଥିଲୁ।
ଆପଣ ବୋଧେ ତାହେଲେ ପିଲାମାନଙ୍କୁ ପାଠ ପଢଉଛନ୍ତି ଆଉ। କୋଉ ଏଜର? ପିଲାମାନଙ୍କୁ, କୋଉ ବୟସର ପିଲାଙ୍କୁ ପାଠ ପଢଉଛନ୍ତି?
କ୍ଲାସ ରୁ ସେଭେନ୍।
ଅହ ହ। ଆଉ ଯୋଉ ଆପଣ ଏବେ ତାହେଲେ କଉ କଲେଜରେ ପାଠ ପଢ଼ୁଛନ୍ତି?
ବାଜିରାଉତ।
ଆମ ଭୁବନ।
ଆଜ୍ଞା।
ଅ ହ। ଆଉ କଣ ଆର୍ସ ନା ସାଇନ୍ସ ନା କମଅର୍ସ?
ସାଇନ୍ସି।
ଆଉ ଆଗୁରୁ ଆପଣ ତା ହେଲେ କଉଠି ପାଠ ପଢ଼ୁଥିଲେ?
ସେଇ ଭୁବନରେ।
ଆଚ୍ଛା।
ଆଉ କଣ ଯୋଉ ଖାଇସାଇଲଣି?
ନାଇଁ ଖାଇନି।
ଆଉ ଆପଣ ଯୋଉ ଅଁ, ଏଇଠି ସବୁ ମାନେ ଏଇଠି ଆମ ବାଜି ରାଉତ କଲେଜ, ଆପଣ ସବୁ କମ୍ପ୍ଲିଟ୍ କରି ସାରିଲେଣି ବୋଧେ। ପ୍ଲସ୍ ଟୁ ବି ଏଇିଠି କମ୍ପ୍ଲିଟ୍ କରି
ପ୍ଲସ୍ ଟୁ କରିଥିଲି ଏଇଠି। ପ୍ଲସ୍ ଥ୍ରୀ ଏବେ ଚାଲିଛି ସେକେଣ୍ଡ ଇୟର।
ଆଚ୍ଛା। ଆଉ ସ୍କୁଲ ଆପଣ ଏଇ ଭୁବନରେ କମପ୍ଲିଟ୍ କରିଛନ୍ତି?
ନାଇଁ ନାଇଁ, ସ୍କୁଲ ଆମ ଗାଁ ସୁରପତାପୁର।
ଆଚ୍ଛା। ଆଉ ସେଠି କେମିତି କଣ ପାଠ ପଢ଼ା ହଉଛି?
ବାଜ୍ ଯୋଉ କଲେଜରେ।
ହଁ।
ଭଲ ହିଁ ପଢଉଛନ୍ତି।
ଆଉ କଲେଜରେ କିଛି ମାନେ ଫଙ୍କସନ୍ ଫଙ୍କସନ୍ ହୁଏ ନା ନାଇଁ।
ହଁ ହୁଏ।
ଆଉ ସେଠି ତମ ସାଙ୍ଗସାଥି କେମିତି?
ଭଲ।
ଆଉ କଣ ଯୋଉ କେବେଠୁ ଆପଣ ଟ୍ୟୁସନ୍ ଷ୍ଟାର୍ଟ କଲେଣି?
ବର୍ଷେ ହବ।
ହୁଁ ହୁଁ। ବର୍ଷେ ହେବ ତା ହେଲେ ଆପଣ ଟ୍ୟୁସନ୍ ପାଠପଢ଼ା ଷ୍ଟାର୍ଟ କରି ସାରିଲେଣି ନା ନାହିଁ।
ଆଜ୍ଞା।
ଆଉ ଆପଣ ଯୋଉ ଆପଣ ସାଙ୍ଗସାଥି ମାନେ ମାନେ ଏମିତି ମାନେ ଚିହ୍ନା ଜଣା ସାଙ୍ଗସାଥି ମାନେ ଆପଣ କେତେ ଜଣ? ମାନେ ସବୁ କଥା ମାନେ କହି ପାରୁଥିବେ ତାକୁ।
ତିନି ଚାରି ଜଣ ଅଛନ୍ତି।
ଓ ହୋ। ହଁ, ଆପଣ କିଛି କହିବେ।
ନାହିଁ।
ଆପଣ କିଛି ପଚାରିବେ କି ମୋତେ?
ନାଇଁ।
ଆଉ ଆପଣଙ୍କ ଆଡ଼େ ମାନେ ଏଇ ହି ଆଜି ଆପଣ କଣ ଡେଲି ରୁଟିନ୍ କଣ ଥିଲା ସବୁ ଦିନ ମାନ କେମିତି କଟିଲା?
ଭଲ ଏଇ ସକାଳୁ ଉଠ। ଦୋକାନ ଆମର ଅଛି, ଦୋକାନ କୁ ଯାଉଛିୁ।
ହଁ ହଉ। ମୁଁ ବି ଏଇଠି ହିଁ ଭୁବନରେ ମୋର କମ୍ପ୍ଲିଟ୍ କରି ସାରିଲିଣି ମୋର ବି ଏଇଟା ପ୍ଲସ୍ ଥ୍ରି ଚାଲିଛି। ମୁଁ ବି ଏଇ ଆମ ଗାଁରେ ହିଁ ସବୁ କାମ ସବୁ ପାଠପଢ଼ା ସବୁ କରୁ ଶ୍ରୀଜମ ଗାରେ।
ହୁଁ, ହୁଁ। ଆପଣ ପ୍ଲସ୍ ଥ୍ରୀ?
ହଁ, ହଁ।
କଣ ଫାଷ୍ଟ ଇୟର ନା ସେକେଣ୍ଡ ଇୟର?
ଫାଷ୍ଟ ଇୟର।
ଉ ହୁଁ।
ଆଉ ଆଜି ମାନେ ଆଜି ଖିଆପିଆ କଣ ଥିଲା ସବୁ?
ସଖାଳେ ଭାତ, ଅଣ୍ଡା। ଏବେ ବି ସେଇଆ ବ ହଉଛି ନାହିଁ
ଆଉ ସନ୍ଧ୍ୟା ବେଳ ମାନେ କିଛି ଇଭିନିଂ ଟାଇମ୍ ର ଖାଇବା କିଛି ଖାଇଛ ନା ନାହିଁ ସନ୍ଧ୍ୟାବେଳର?
ମ୍ୟାଗି।
ଓହୋ। ଆଉ ଆପଣ ପରୀକ୍ଷା କେବେ ହବ?
ପରୀକ୍ଷା ହବ ଏ ଯୋଉ ଜୁଲାଇ ଆଡକୁ ବୋଧେ। ଆପଣ କୋଉଠି ପଢୁଛନ୍ତି?
ଆଉ ପରୀକ୍ଷା ପାଇଁ ପଢ଼ା
କଣ କହିଲେ?
ଆପଣ କୋଉଠି ପଢ଼ୁଛନ୍ତି?
ମୁଁ ବି ସେଇ ବାଜିଯାତରୁ ହିଁ ପଢୁଛି।
କଣ ସାଇନ୍ସ ନା କାମର୍ସ?
ନାଇଁ ନାଇଁ ମୋର ଆର୍ଟ୍ସ ଅଛି।
ଓହୋ।
ଆପଣ ଯଉ କଉ ବିଷୟରେ ମାନେ ପଢ଼ୁଛନ୍ତି?
କେମେଷ୍ଟ୍ରୀି।
ହଁ, ହଁ। ଭଲ ମାନେ ପଢା ହଉଛି ତ?
ହୁଁ।
ଆଚ୍ଛା ହଉ ତା ହେଲେ ମୁଁ ରଖୁଛି ଆଉ।
ହଉ।